ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ ନମସ୍ତେ ମ ଆବାଜ ଟା ଆସୁଛି।
ଆଜ୍ଞା ଆପଣଙ୍କ ଶବ୍ଦ ସବୁଛି ମତେ। ଆଉ ଆଉ ଜିବି ଆଉଛି ଆପଣଙ୍କର ଆଉ କେମିତି ଅଛନ୍ତି କୁହନ୍ତୁ।
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ହଁ ଆପଣ ଭଲ ଅଛନ୍ତୀ।
ଆପଣଙ୍କ ଦେହ ହଁ ମୁଁ ଭଲ ଅଛି ଆପଣଙ୍କ ଦେହ ସୁସ୍ଥ ଅଛି।
ହଁ ମୋ ଦେହ ସୁସ୍ଥ ଅଛି ଆଉ ମୁଁ ବହୁତ ତଉ ଟିକେ ବର୍ଷା ଯେହେତୁ ହଉନି ତ ଏବେ ଏଠି ଖରା ହଉଛି ବହୁତ ଜୋର ଆମ ଆଡେ ଆଉ ଆମ କଲେଜ ଗୋଟେ ଷ୍ଟା ଷ୍ଟାର୍ଟଅପ ଚାଲିଥିଲା ହେଇଥିଲା ସେଇଟା ଷ୍ଟାଟପ୍ ଟା ଏବେ ଯୋଉ ଚାଲିଛି। ରୁମ୍ ୱାନରେ ତ ମତେ କଣ କରିବାକୁ ପଡୁଛି ମତେ ଟିକିଏ ଏପଟ ସେପଡ ହବାକୁ ପଡୁଚି। ଆ ମୁଁ ଟିକେ କମନ ରୁମ୍ ରୁ ରୁମ୍ ୱାନ୍ ଯାଏ ଆ କାରଣ ସେଇଠି ଟିକେ ଶାନ୍ତି ଅଛି। ତାପରେ ପୁଣି କମନ ରୁମ୍ ରୁ ପୁଣି ଆ ହଁ ଟିକେ ହଉଚି ଆପଣ କୁହନ୍ତୁ ଆ ଆପଣଙ୍କ ଦେହ ଭଲ ଅଛି ଆପଣ ହଁ ବହୁତ୍ ହିଁ ଭଲ। ଆପଣଙ୍କର କେମିତି କଣ ଚାଲିଚି କାମ? ଆଉ କେମିତି ଆପଣଙ୍କ ହଳ ଲଙ୍ଗଳ କେମିତି କଣ କରୁଚନ୍ତି ଆଉ କେମିତି ଆ କଣ ପଶୁ ମାନଙ୍କୁ ଇଞ୍ଜେକ୍ସନ ଦଉଚନ୍ତି?
ଆଜ୍ଞା ଆଜ୍ଞା। ଆଜ୍ଞା ଆମର ଏଇନା ବର୍ଷା ଯୋଗୁଁ ଏଇନା ହଳ କରାହବ ଭଲ ଫସଲଟେ ପୁରୁଣା ହବ। ଆଉ ଚାଷବାସ ପାଇଁ ଆମେ ଏବେ ପ୍ରସ୍ତୁତ ହଉଚୁ। ଧାନର ଚାଷ ଟା ଏବେ ଆରମ୍ଭ ହବ ଧାନ ପକା ହବ ଆଜ୍ଞା।
ହଁ, ନା ଆଉ ଆପଣ ଧାନ ଯୋଉ ଲମ୍ବା ଲମ୍ବା ବାସୁମତୀ ଚାଉଳ ବାହାର କରିକି ସେଥିରୁ ବିରିୟାନୀ ଟେ କରିବେ, ବହୁତ୍ ହିଁ ଭଲ ଖାଦ୍ୟ ସୁସ୍ୱାଦୁ ଖାଦ୍ୟ। କଣ ବନାନ୍ତି? ହଁ ତ ନାଇଁ ମତେ କାଇଁ ଲାଗେନି ଆପଣ ବେଳେ ବେଳେ ପୋଡା ପୋଡି କରିଦିଅନ୍ତି ତ ଟିକେ ଦେଖୁ ଦେଖି କରନ୍ତୁ ଖା ଖାଦ୍ୟ ଆପଣ, ଆପଣ ଯୋଉ ହୋଟେଲ ଟା ଥିଲା କଣ ବର୍ଷା ହୋଟେଲ ସେଇଟା ଠିକ୍ ଠାକ୍ ଚାଲଚି ନା
ଆଜ୍ଞା ଆଜ୍ଞା, ଚାଲଚି ଠିକ୍ ଚାଲଚି ବର୍ଷା ହୋଟେଲ ଟା ଆଜ୍ଞା। ଆଉ ଆପଣ କୁହନ୍ତୁ ଆପଣଙ୍କର ମହାବିଦ୍ୟାଳୟରେ କେମିତି ଚାଲିଚି ପଢାପଢି?
ହ ମହାବିଦ୍ୟାଳୟରେ ଆମର ଗୋଟେ ଅ ଉପହାର ପରୀ ପରକ୍ଷା ଥିଲା। ଯୋଉ ଆଶ୍ଚର୍ଯ୍ୟକର ପରୀକ୍ଷା। ତ ଆମେ ତାକୁ ଦେଲୁ। ଆମେ କିଛି ତ ପଢିନଥିଲୁ ଥିଲୁ। ସକାଳୁ ବହୁତ୍ ହିଁ ବର୍ଷାରେ ଓଦା ହେଇ ହେଇ ଆଇଲୁ। ଆ ତ ଓଦା ହେଇକି ଆସିଲା ପରେ ବହୁତ୍ ହିଁ ବାଟରେ ଆସୀସାରିଲା ପରେ ଚୁଟିରେ, ମାନେ ଚୁଟିରେ ଏପଟ ସେପଟ ସବୁ ଦେଖା ହଉଚି। ତ ସେଇଥିରେ ଆମେ ଯାହା ପରୀକ୍ଷା ଦେଇଚୁ ଆଉ କିଛିଟା ସେ ଆସୁନଥିଲା ଆମ ପାଖେରେ ଜଣେ ମିତ୍ର ବସିଥିଲେ ସେ ଆମକୁ ଟିକେ ବତାବତି କରିଦେଲେ ବହୁତ୍ ହିଁ ଭଲ ଲାଗିଥିଲା ଆମୁକୁ ମିତ୍ର ଜଣଙ୍କ ଉପରେ ବହୁତ୍ ଆମେ ପ୍ରସନ୍ନ ହେଲୁ। ତ ମିତ୍ର ପ୍ରସନ୍ନ ହେଇକି ତିରିଶ ଟଙ୍କା ଟେ ଦେଇଦେଲୁ ଦହିବରା ଖାଇବାକୁ।
ଦହ ଆପଣ ଦହିବରା ଖାଇଚନ୍ତି ଆଜି ତାହେଲେ?
ନା ଦହିବରା ମୁଁ ଆଜି ଖାଇନି। ଆ ଆଜି ମୁଁ ଆ ଛତୁଆ କ୍ଷୀର ଖାଇଚି।
ଆପଣ ଛତୁଆ କ୍ଷୀର ଖାଇଚନ୍ତି ଓହୋ।
ହଁ।
ଛତୁଆ କ୍ଷୀର ଖାଇଚନ୍ତି ସକାଳେ ଆପଣ ଛୁତୁଆ କ୍ଷୀର ଖଆନ୍ତି ଡେଲି ବଧେ?
ହଁ ଡେଲି ଛତୁଆ କ୍ଷୀର ପ୍ରତିଦିନ ଛତୁଆ କ୍ଷୀର।
ଆଜ୍ଞା ଆଜ୍ଞା ଆଉ କୁହନ୍ତୁ ଆଉ
ମୁଁ ସକାଳେ ତ ବରା, ପିଆଜି ଖାଇଥିଲି। ଆପଣ ଯାହା ଜାଣିଥିବେ ବରା, ପିଆଜି, ଇଟିଲି। ଏ ଯୋଉ, ଆପଣ ଯୋଉ ବ୍ରହ୍ମେଶ୍ଵର ଛକଟି ଗ୍ରୋସରୀ ଷ୍ଟୋର ସାଇଡ୍ ରେ ଯୋଉ ଦୋକାନ୍ ଟି ଛୁଆ ଆଣିଥିଲି, ଆଜ୍ଞା କୁହନ୍ତୁ ଆଉ ଆପଣ କୁହନ୍ତୁ। ଆପଣ ଆଜି ଦିନରେ ମଧ୍ୟାହ୍ନ ଭୋଜନ କଣ କରିଥିଲେ?
ମଧ୍ୟାହ୍ନ ଭୋଜନ ଏପର୍ଯ୍ୟନ୍ତ ହେଇିନି। ମଧ୍ୟାହ୍ନ ଭୋଜନ ହବ, ହଁ। ହଁ ଆପଣ ମଧ୍ୟାହ୍ନ ଭୋଜନରେ କଣ ହେଇଛି ରୋଷେଇ?
ଆମର ଆଜି ଚୁଙ୍ଗୁଡ଼ି ପୋଇ ଶାଗ ଆଳୁ ତରକାରୀ। ଆଉ ଭାତଟେ ହେଇଛି, ଆଜ୍ଞା।
ଓହୋ ଆଉ ଆପଣ ବିରିୟାନୀ ଆଜି ଖାଇନାହାନ୍ତି।
ନା ନା ବିରିୟାନୀ ଆମେ ଟିକେ ପଇସାର ଅଭାବ ଚାଲିଛି ବିରିୟାନୀ ସେଇଥିପାଇଁ
ଆପଣ କଣ ସବୁବେଳେ ବିରିୟାନୀ ଖାଆନ୍ତି, ଯେତେବେଳେ ଯାହା ପଚାରିଲାବେଳକୁ ବିରିୟାନୀ। ତ ମତେ ଲାଗିଲା ଆପଣ କେବଳ ବିରିୟାନୀ ଖାଆନ୍ତି ଆଉ ପାଣି ଜାଗାରେ କେବଳ ଶମ୍ଭରୁ ପିଅନ୍ତି।
ଆଜ୍ଞା ଆଜ୍ଞା ସେ ସେ ବହୁତ ସ୍ୱାଦିଷ୍ଟ। ଖାଇବାକୁ ବହୁତ ଭଲ ଲାଗେ ବିରିୟାନି ଆଉ ମୁଁ କଣ କହିବି ଆପଣଙ୍କୁ।
ହଁ
ଆପଣ ଥରେ ବିରିୟାନୀଟା ଭୋଜି ଗୋଟେ ଦଉନାହାଁନ୍ତି ଆପଣ।
ମୁଁ କମ ପାଇଁ ଦେବି ସେଇଟା ଆପଣ ଡେଲି ଖାଉଛନ୍ତି ମୁଁ ଆପଣଙ୍କୁ ଆଉ ଥରେ ଦେବି ତ କିଛି ଗୋଟେ ନୂଆ ତ ହବନି। ଆପଣ ଡେଲି ଖାଉଛନ୍ତି ମାନେ ମତେ ଦବା କଥା ମୁଁ ଯେହେତୁ ତ ବୁଝି ପାରୁଥିବେ ଆପଣ? ଆପଣ ଆପଣଙ୍କୁ ଟିକେ ବାହାର ଶବ୍ଦ ଶୁଭୁଛି। ଟିକେ ସେଇଟା ଆପଣ ଟିକେ, ହଁ ହଁ ଏବେ ଶୁଭୁଛି ଠିକ ଠାକ୍ ଶୁଭୁଛି ଆପଣ ଏତେ କିଛି ନାହିଁ, ହଁ ବହୁତ ଏବେ ଭଲ ଶୁଭୁଛି ଆପଣଙ୍କୁ ଆଉ ଆପଣ ଯେବେ ଖାଦ୍ୟ ଗ୍ରହଣ କରନ୍ତି, ଜଳ ଗ୍ରହଣ କରନ୍ତୁ ବହୁତ ଭଲ ଜିନିଷ ଜଳ ଗ୍ରହଣ କରିବାଟା ହଁ ଜଳ ଗ୍ରହଣ କରିବେ ହଁ ମୁଁ ଡେଲି
ଆ ଡେଲି ଚାରି ଲିଟର ପାଖାପାଖି ପାଣି ପିଉଛନ୍ତି ଆପଣ?
ହଁ ମୁଁ ଚାରି ଲିଟର ପାଣି ପିଉଛି।
ଅ ଦେହ ପାଇଁ ବହୁତ ଭଲ ଆପଣ ଚାରି ଲିଟର ପାଣି ପିଇବାକୁ ଡେଲି।
ହଁ ଆଉ ଆପଣ କେତେ ଲିଟର ପିଉଛନ୍ତି?
ମୁଁ ତ ଛଅ ଲିଟର ପାଣି ପିଉଛି।
ହଁ ଆପଣ ଟିକେ ମୋଟା ଲୋକ କଣ କରିବେ ମୋଟା ହଁ
ମୋର ମୋଟାପା କମାଇବା ପାଇଁ ଆପଣ କିଛି ଉପାୟ କହିପାରିବେ?
ହଁ ଆପଣ ଗୋଟେ କାମ କରନ୍ତୁ ଆପଣ ହର୍ସ ରାଇଡିଙ୍ଗ କରନ୍ତୁ, ହର୍ସ ବ୍ୟାକ୍ ରାଇଡିଙ୍ଗ୍ ଗୋଟେ ଥର କରିବେ, ହର୍ସ ରାଇଡିଙ୍ଗ୍ ବି ଗୋଟେ ଥର କରିବେ। ଆଉ। ହଁ ଦିଟା କରିବେ ଆଉ ଗୋଟେ ଥର ଆପଣ ସାଇକଲ ସାଇକ୍ଲିଂ କରିପାରିବେ। ଆଉ ଗୋଟେ ସାଇକି ସାଇକଲ ସିଟ୍ ରାଇଡିଙ୍ଗ୍ କରିପାରିବେ ତ ଦି ଟା କିଛି କରିପାରିବେ ବହୁତ ଭଲ ଉପାୟ।
ମୁଁ କହୁଥିଲି ଆପଣ ମୋ ଆପଣ ମୋଠୁ ଗୋଟେ ପେନ୍ ପେନ୍ସିଲ୍ ନେଇଥିଲେ ମନେ ଅଛି ଆପଣଙ୍କୁ?
ହଁ ମୁଁ ପେନସିଲ ଆପଣଙ୍କୁ ଦେବିନି ଆପଣ ଯେତେ ମତେ ମାଗିଲେ ବି ମୁଁ ଦେବିନି। ଆପଣଙ୍କର ନେଇଛିି ଯେହେତୁ ହଁ ଆପଣ ଭାବୁଚନ୍ତି ମୁଁ କେମିତି ଦେଇଦେବି।
ଆଜ୍ଞା ମୁଁ ତ ଭାବୁଛି କେମିତି ଗୋଟେ ଆଣିବି ଆପଣଙ୍କଠୁ ସେଇଆ ଭାବୁଥିଲି।
ହୁଁ। ତ ଆପଣ କେମତି ହଁ ମୁଁ ଦେବିନି ସେଗୁଡା।
ଆଜ୍ଞା ବହୁତ ଭଲ କଥା, ଆପଣ ବହୁତ ଭଲ ଜିନିଷ ଭାବିଛନ୍ତି। ତା ହେଲେ ମତେ ଆଉ ଗୋଟେ କିଣିବାକୁ ପଡିବ, ଆଜ୍ଞା।
କୋଉଠି କିଣ? ଆପଣ ଆଉ ଗୋଟେ କାଇଁ କିଣିବେ ମୋଠୁ ନେଇଯିବେ ଯଦି ଦରକାର ହବ, ଆପଣ ତ ଦରକାର ହୁଏନି ସେଇଠୁ।
ଆଜ୍ଞା ଆଜ୍ଞା ଆପଣ ଯାହା ଭାବୁଛନ୍ତି ଠିକ୍ ମୋର ବେଶି ଦରକାର ପଡେ। ଆଉ ଆପଣଙ୍କର ପ୍ରାକ୍ଟିକାଲ୍ କେମିତି ଚାଲିଛି ପ୍ରାକ୍ଟିକାଲ୍ ଲେଖା ଲେଖି ମାନେ ଥିଓରି?
ନା ପ୍ରାକ୍ଟିକାଲ ଆମର ଥିଓରି ତ ଲେଖିବାକୁ ପଡିବ ବହୁତ ହିଁ ଲେ ଲେଖିବାର ଅଛି କିନ୍ତୁ ଏପର୍ଯନ୍ତ ଯେହେତୁ ଲେଖେଇ ନାହାଁନ୍ତି ଆମେ ଖାତା କିଣିନୁ। ସେଥିପାଇଁ ଲେଖିନୁ ଲଖୁବୁ ଲେଖୁବୁ ବହୁତ ଜଲଦି ଲେଖୁବୁ।
ଆପଣଙ୍କର ମାନେ ପାଖାପାଖି ଶହେରୁୁ ଦୁଇଶହ ପେଜ୍ ଲେଖିବାକୁ ଦିଅନ୍ତି ନା ପ୍ରାକ୍ଟିକାଲ୍।
ହଁ ଶହେରୁ ଦୁଇଶହ ପେଜ ଦିଆ ହେଇଛି ଲେଖିବାକୁ କିନ୍ତୁ ମୁଁ ଲେଖିବିନି ଏତେ। ହଁ ଟିକେ କମ୍ ଲେଖିବି।
ଆଜ୍ଞା ଓ ଶହେରୁ ଦୁଇଶହ ପେଜ ଆପଣ ଲେଖିବେନି ତା ହେଲେ।
ହଁ ଆପଣ ନିଟ୍ ପରୀକ୍ଷା କେମିତି ହେଇଚି କୁହନ୍ତୁ ଆପଣ ନିଟ୍ ଦେଇଥିଲେ?
ନିଟ୍ ରେ ନିଟ୍ ଯୋଉ ଆମର ଥିଲା ଭୌତିକ ବିଜ୍ଞାନ। ସେଆ ଅନେକ ଖୁବ୍ କଷ୍ଟ ପଡିଥିଲା ବୁଝିପାରୁଚନ୍ତି ଆପଣ।
ହୁଁ ହୁଁ।
ଆଉ ଯୋଉ ଥିଲା ରାସାୟନିକ ବିଗ୍
ଆପଣଙ୍କ ଭୌତିକ ବିଜ୍ଞାନ ନୁହଁ ପଦାର୍ଥ ବିଜ୍ଞାନ। ଏ ଭୌତିକ ବିଜ୍ଞାନ ନୁ ହଁ ହଁ ପଦାର୍ଥ
ପଦାର୍ଥ ବିଜ୍ଞାନର ହାର୍ଡ଼ ପଡ଼ିଥିଲା ଆଉ ରାସାୟନିକ ବିଜ୍ଞାନ ବି ମଧ୍ୟ ହାର୍ଡ଼ ପଡ଼ ଥିଲା ଆଉ ଜୈବ ବିଜ୍ଞାନ ଟା ସହଜ ପଡିଥିଲା।
ହଁ। ଆଉ ଜୀବ ଜୀବବିଜ୍ଞାନ ହଁ ତାପରେ।
ହଁ ଆଉ ଗଣିତ ବହୁତୁ ସହଜ ପଡ଼ିଥିଲା ଆଉ ଭଉ ଇତିହାସ ଟିକେ କଷ୍ଟ ପଡି ହଁ ଇଂରାଜୀରେ ପଡିଥିଲା ସବୁ।
ହୁଁ ହୁଁ।
ଓ ସାହିତ୍ୟ ଟିକେ ସାହିତ୍ୟ ମଧ୍ୟମ ଧାରଣର କଷ୍ଟ ପଡ଼ିଥିଲା।
ହଁ ସେଇଟା ବି ବହୁତ୍ ଭଲ ଜିନିଷ।
ଆଉ ଆପଣ କୁହନ୍ତୁ ଆପଣ ବା ଆପଣଙ୍କର ସିୟୁଟି ର ରେଜଲ୍ଟ ବାହାରିଛି ଆପଣଙ୍କର।
ହଁ ମୋ ସିୟୁଟି ରେଜଲଟ୍ ବାହାରିଚି ମୁଁ ଫେଲ୍ ହେଇଯାଇଚି, ଆଉ ବହୁତ ଭଲ ହେଇ ଯେ ବହୁତ ପଛ ପଟୁଆ ମାର୍କ ରହିଛି ମୋର ମାନେ ହଁ ମାନେ ବହୁତ ନିମ୍ନ ଧରଣର ମାର୍କ ରହିଛି ଆଉ ତ କିଛି କହିବ ଉତ୍ତୀର୍ଣ୍ଣ ବି ହେଇନି ସେଥିରେ ଆଉ ବ୍ୟାଗ୍ ବି ଲାଗି ଯାଇଚି ବୁଝିମି କେମିତି କଁ କ୍ଲିୟର କରିବି ହଁ।
ବ୍ୟାଗ୍ ଲାଗିଛି ନା ଆପଣଙ୍କ ସାଙ୍ଗର ଲାଗିଛି?
ମୋର ବ୍ୟାଗ ଲାଗିଛି ଏବେ ଏବେ ଜଣା ପଡୁଛି।
ଆପଣ ମିଛ କଥା କହୁଛନ୍ତି ତାହେଲେ।
ନା ମୁଁ ମିଛ କଥା କହୁନି। ବାସ୍ ସେତେବେଳେ ମିଛ କଥା କହୁଥିଲି ଏବେ ତ ମୁଁ ସତ କଥା କହୁଛି।
ତାହେଲେ କହୁଛନ୍ତି ଆପଣଙ୍କ ବ୍ୟାକ୍ ଲାଗିଛି ତାହେଲେ ଆପଣଙ୍କର ପଛ ଲାଗିଛି।
ହଁ ଆପଣ ଟିକେ। ଉଁ ଭାଷାର ସଂଯମତା ରଖନ୍ତୁ ଆପଣ କୁହନ୍ତୁ। ଆଉ ଆପଣ କଣ ଖାଦ୍ୟ ଗ୍ରହଣ। କରିବେ ଏବେ ନା ଶୋଇବେ ଏବେ କିଛି କରିବାର ଅଛି ଆପଣଙ୍କୁ କାର୍ଯ୍ୟ।
ନାହିଁ ମତେ କିଛି। କରିବାର ନାଇଁ ଆପଣ କୁହନ୍ତୁ ଆଉ।
ଆଉ ଆପଣଙ୍କର‌ ଆଜି କଲେଜରେ କଣ ଉପ ଉପହାର ବଣ୍ଟା ହଉଥିଲା ବୋଧେ।
ହଁ। ଉପହାର ନୁହଁ ଆପଣ କେବଳ ଖାଇବା ମତଲବ ରେ ରହୁଛନ୍ତି ଉପହାର ନୁହଁ। ଖାଇବା ମତଲବରେ ଆପଣ କାହିଁ ରହୁଛନ୍ତି ଉପହାର ନୁହଁ ସେ ସଫେଇ ଟେଷ୍ଟ ଥିଲା ଯୋଉଟା ଆଶ୍ଚର୍ଯ୍ୟକର ପରୀକ୍ଷା ସେଇଟା ହଉଥିଲା ଉପହାର କିଛି ଦିଆହେଇନି। ଆପଣ କେବଳ ଖାଇବେ ପିଇବେ ଶୋଇବେ ଆଉ କଣ କରିବେ।
ଆଜ୍ଞା ଆଜ୍ଞା ଆଜ୍ଞା‌।
ଆଜ୍ଞା ଆଜ୍ଞା ଆଉଟିକେ। ଆଁ ଦେଖନ୍ତୁନି ଆପଣ କେବଳ ମତେ ଅନଉଛନ୍ତି ସାଗର ଭାଇ କ ଅନାନ୍ତୁ। ସାଗର ଭାଇଙ୍କର ପାଞ୍ଚଟା ନା ଛଅଟା ବୁଝିିପାରୁ ଥିବେ ଆପଣ। ଆଉ ସେ ବ୍ଲ ଜଣେ ଇନ୍ଫ୍ଲୁଏନସର ମଧ୍ୟ ସେ ସେ ବି ତାଙ୍କୁ। ଠିକ୍ ଅଛି ଆପଣ ତାଙ୍କ ସହ କଥା ହୁଅନ୍ତୁ ତାଙ୍କୁ ଦେଖି ଟିକେ ଜଳନ୍ତୁ ଆଉ ଆପଣ କିଛି କରିପାରୁ ନାହାନ୍ତି। ସେଇଟା ବହୁତ ହିଁ ଖରାପ କଥା ଆପଣ କରିବା କଥା ଆପଣ କିଛି କରିପାରୁନାହାନ୍ତି।
କଣ୍ଟେଣ୍ଟ କ୍ରିଏଟ୍ କରିବି।
ଆ ହଁ ଆପଣ ପରେ କଥା ହେଇପାରିବେ ଆଉ। ହଁ ମୁଁ ଆଉ କେବେ କଥା ହେବି ଆପଣ ସାଙ୍ଗେ ଆପଣ ମତେ ପରେ ଯୋଗାଯୋଗ କରିବେ କିନ୍ତୁ ଏବେ ମ ଟିକେ ବ୍ୟସ୍ତ ରେ ଅଛି ତ ଆପଣଙ୍କ ସହ ମୁଁ ଆଉ କେବେ। ସମୟ ପରେ କଥା ହେବି ଆଉ।
ଆଜ୍ଞା ଆଜ୍ଞା।